ହ୍ୟାଲୋ ହଁ ଏବେ ତ ସନ୍ଧ୍ୟା ଟାଇମ ହେଲାଣି ସନ୍ଧ୍ୟା ଦେବା ପାଇଁ ପ୍ରସ୍ତୁତ ଚାଲିଛି। ଆଉ ଆପଣ କଣ କରୁଛନ୍ତି?
ନା ଏବେ ନଦୀ ସନ୍ଧ୍ୟା ଟାଇମ ଟା ତ ନଦୀ ଆଡେ ଆସିବାକୁ ଭଲ ଲାଗୁଛି। କାରଣ ନଦୀ କୂଳରେ ମନ୍ଦିର ଟେ ଅଛି।
ଆଚ୍ଛା।
ଆଜ୍ଞା ଆଉ କଣ ଖାଇଥିଲେ?
ହଁ ଏବେ ତ ଚାହା ବିସ୍କୁଟ ଉ ଖାଇବା ହେଇଥିଲା, ଆଉ ଆପଣ କଣ ଖାଇଥିଲେ।
ନା ଏବେ ସେ ପିଜୁଳି ଯୋଉ ବାଡି ପିଜୁଳି ଥିଲା ନା ସେ କାଟିକି ଘରେ ଦେଇଥିଲେ ଯେ ଖାଇ ଦେଇ ଯାଇ ଥିଲି ଆଉ ଆପଣ କହୁଥିଲେ କି ଠାକୁରଙ୍କ ବିଷୟରେ କହିବେ ବୋଲି ଟିକେ କଣ କୁହନ୍ତୁ କାରଣ
କହୁଛି ତ ଆପଣ ଦିକ୍ଷ୍ୟ ନେଇଛନ୍ତି ନା ଦିକ୍ଷ୍ୟ ନେଇନାହାନ୍ତି? ନେ ନେଇଛନ୍ତି
ହଁ ମୁଁ ନେଇଛି। ହେଇଯିବଣି ପନ୍ଦର ବର୍ଷ ହବ ଆଜ୍ଞା।
ଏଇ ଅନୁକୁୂଳ ଚନ୍ଦ୍ର ଠାକୁରଙ୍କର
ଆଜ୍ଞା ଆଜ୍ଞା
ହୁଁ ତ ଇଷ୍ଟଭୃତି କରୁଛନ୍ତି ନା କରୁନାହାନ୍ତି?
ନା ଏବେ କରୁନି
କାହିଁକି କହୁନାହାନ୍ତି ଯେ,
ଆଜ୍ଞା
କଣ ପାଇଁ କରୁନାହାନ୍ତି?
ମାନେ ସେ ମାନେ ଇଏ ରୁ ଉଠିଯାଏ ତ ମାନେ ଉଠୁ ଉଠୁ ସାତଟା ହେଇଯାଏ ଦେନ୍ କରିନି ମାନେ ଆଗରୁ କରିଥିଲି ଦେନ୍ ମଝିରେ ବ୍ରେକ୍ ଟିକେ ହେଇଯାଇଥିଲା।
ନା ଯାହାବି କରନ୍ତୁ ଠାକୁରଙ୍କର ଇଷ୍ଟଭୃତି ଟା କରିବା ପାଇଁ ଚେଷ୍ଟା କରନ୍ତୁ। ଆପଣ ଯାହାବି କ କରନ୍ତୁ ନା କାହିଁକି ତ ଇଷ୍ଟଭୃତି ଟା ନିହାତି ପକ୍ଷେ ଆପଣ ଯେ କୌଣସି ଗୋଟେ କାମରେ ଗ ବାହାରିକି ଶୁଭ କାମରେ ଗଲେ ସୁଧା ବି ଆପଣଙ୍କ କାମ ଟା ବି ବହୁତ ସକ୍ସେସ୍ ହବ କାହିଁକି ନା ନିଜେ ଚେଷ୍ଟା କରିବ ଦେଖିବ ତାର ପରିଣାମ ଟା କଣ ହଉଛି। ଆଉ ଆଉ ଆପଣ ଚେଷ୍ଟା ବି କରିବେ କେମିତି ଇଷ୍ଟ ଭିତରେ ତା ଆପଣଙ୍କ ବିଷୟର ଠାକୁରଙ୍କ ପାଇଁ ଯେମିତି କରିବା ପାଇଁ ଚେଷ୍ଟା କରିବେ।
ଆଜ୍ଞା ଆଜ୍ଞା।
ଓଃ ହୋ ହୋ
ଆପଣ କହୁଥିଲେ କି ଭଗବାନଙ୍କର ଆତ୍ମଜୀବନୀ ବିଷୟରେ କହିବେ ବୋଲି ଟିକେ କୁହନ୍ତୁ କାରଣ ମୋର ଏତେ ନଲେଜ ନାହିଁ ନା।
ହଁ ତ ଆମେ ଯୋଉ ଆମେ ଯୋଉ ଅନୁକୂଳ ଚନ୍ଦ୍ର ଠାକୁରଙ୍କ ଦୀକ୍ଷା ନେଇଛୁ ହେଲା ତ ମୁଁ ନିଜ ମୋ ଷ୍ଟୋରି କୋହୁଚି। ତ ମୁଁ ମୋ ପୁଅ ଦେହ ମୋ ପୁଅ ଦେହ ବୋହୁତ ଖରାପ ଥିଲା ହେଲା। ମୋ ପୁଅ ମୋ ପୁଅ ଦେହ ବହୁତ ଖରାପ ଥିଲା। ତ ମୁଁ ମାନେ ଠାକୁରଙ୍କର ଯେହେତୁ ଦୀକ୍ଷା ନେଇଚି। ମୁଁ କହିଲି ଠାକୁର ଯେହେତୁ ମୋ କଥା ଶୁଣୁ ମାନେ ଶୁଣୁନାହାନ୍ତି। ମୁଁ କାଁଇ ପୁଅ ଦେହ ଭଲ କରୁନାହାନ୍ତି। ତ ଆମେ ଅନୁ ଆମେ ମୋ ପୁଅ ଯେତେବେଳେ ଜନ୍ମ ହେଲା ତାର କଣ ବାତ ବାହାରିଲା ତ ବାତ ବାହାରିଲା ଡଣ୍ଡ ଅନୁ ପୁଅର ମେଡିକାଲ ଦଶ ଦିନ କାଳ ସେ ରହିଲା ଏସ୍ଏନ୍ସ ରେ ହୁଏ ଏସ୍ଏନ୍ସ ଏସ୍ଏନ୍ସ ସେଥିରେ ଦଶ ଦିନ କାଳ ରହିଲା ତାର ଡକ୍ଟର କହିଲେ ଆଉ ତାକୁ ତମେ ନେଇଯାଅ କଟକ ଶିଶୁ ଭଵନ। ସେଠୁ ଆମେ କଟକ ଶିଶୁ ଭବନ ନେଲୁ। ସେଡୁ ସେଠି ସବୁ କଟକରେ ସବୁ ଯେକୌଣସି ଛୁଆ ସାଙ୍ଗେ ସାଙ୍ଗେ ଭଲ ସୁବିଧା ଏଠେ ଅଛି ଆଉ ଆମେ ଉଁ ସେଠି ଠାକୁରଙ୍କର ଇଏ ଏଁ ଯାହାହଉ ଠାକୁରଙ୍କୁ ଧରି ଥିଲୁ ବୋଲି ଆଜି ଆମ ଛୁଆକୁ ମାନେ ଫେରିି ପାଇଲୁ ଠାକୁରଙ୍କର ନାଁ ଆମେ ଏନି ଟାଇମ୍ କରିଥିଲୁ ମାନେ ବିଶ୍ଵାସ କରିବନି ଠା ମାନେ ଠାକୁରଙ୍କୁ କୁ ଆଜି ଆମେ ଧରିଛୁ ବୋଲି ଆଜି ଆମେ ମାନେ ମୋ ପୁଅକୁ ମୁଁ ଆଜି ଫେରି ପାଇଚି। ତାଠୁ ତାଠୁ ବଡ ଆଉ ମୁଁ ସେଇ ଦିନଠୁ ମୋ ଠାକୁରଙ୍କ ଉପରେ। ପୁରା ବିଶ୍ଵାସ ଯେକୌଣସି ଠା ଠାକୁରଙ୍କୁ ଇଏ କରିବ ବିଶ୍ଵାସ ର ସହ କରିବ ଯଦି ସେ କାମ ଟା ନିଶ୍ଚୟ ସକ୍ସେସ୍ ହବ। ଆଉ ଆମେ ମନ୍ଦିର ଗଲ ମନ୍ଦିର ଆମେ ଯୋଉ ଯାଉଚନ୍ତି ଖାଲି ଫୁଲ କଦଳୀ ନଡିଆ ଦେଇକିନି ଠାକୁରଙ୍କ ପାଖରେ ଲ ପଗେଇଦେଲେ ସେଇଟା କିଛି ଲାଭ ନାହିଁ। ତମେ ଠାକୁରଙ୍କ ଶ୍ରଦ୍ଧାରେ ଉଁ ପୂଜା କରିବା ଭକ୍ତି କରିବା ଆଉ ଆମେ ଖାଲି ନଡ଼ିଆ କଦଳୀ ଦୀପ ଘିଅ ଲଗେଇଦେଲେ ଲାଭ କଣ ଅଛି। ତା ଆମର ଏଇ ଆମ ଠାକୁର ସ ଅନୁକୂଳ ଚନ୍ଦ୍ର ଠାକୁର ସିଏ ଆମ ସିଏ ତାଙ୍କ ଘର ହେଉଚି ତି ଦେଓଘର ବିହାର। ସେ ସେଠି ତାଙ୍କର ପରିବାର ରହୁଛନ୍ତି ଆଉ ଅଁ ତାଙ୍କୁ ବି ଯେ ଏଇଠି ମ୍ ପହର ଦିନ ଅ ଠାକୁରଙ୍କର ଜନ୍ମଦିନ ଗଲା ବହୁତ ଲୋକ କବି ସବୁଆଡୁ ବିଭିନ୍ନ ଦେଶ ଆଡୁ ସମସ୍ତେ ହଁ
ଆଚାର୍ଯ୍ୟ ଦେବଙ୍କର ହଁ ମୋ ସାଙ୍ଗଟା କହୁଥିଲା ମୋ ସାଙ୍ଗ ଟା ସେ ବି ଆମର ମାନେ ସ୍ୱସ୍ଥିିକ ସ୍ୱସ୍ଥିକବାଲା ସେ କହୁଥିଲା କହିଲା ଆଚାର୍ଯ୍ୟ ଦେବ କଣ କରି ଯାଇଥିଲା ମୁଁ ବି ପ୍ରାୟ ପ୍ରାୟ କ ଏବେ ତ ଭାବିଛି ପ୍ଲାନିଂ କରିଛି ତା ସହିତ ଯିବାକୁ ଏଠିକି
ତ ଆମେ ଆମେ ଯାଇଥାନ୍ତୁ ବିହାର। ଠାକୁରଙ୍କ ହେଲେ କିନ୍ତୁ ୟାଙ୍କର ଯେହେତୁ ଟିକେ ଅସୁବିଧା ଅଛି। ତ ଏଇପାଇଁ ଆମେ ଯାଇ ଯାଇପାରିଲୁନି। ଠାକୁରଙ୍କ କାମରେ ଆମେ ଯାଇପାରିଲୁନି। ତ ଦେହ ପା ଭଲ ଥିଲେ ଆମେ ସିନା ଯିବା ଦେହପା ଖରାପ ଥିଲେ ଆମେ କୁଆଡେ ଯିବା। ତ ସେଥିପାଇଁ ଆମେ ଯାଇ ପାରିନି। କିନ୍ତୁ ବହୁତ ଦୁଃଖ ଲାଗିଲା କେବେଠୁ ବାହାରିଲୁଣି ଯିବୁ ଯିବା ପାଇଁ ଚାହୁଁଛି ହେଲେ କିନ୍ତୁ ଯାଇ। ଯେକୌଣସି ଯାହାହେଲେ ଗୋଟେ ମାନେ ଅସ- ଅସୁବିଧା ଗୋଟେ ହେଇଯାଉଛି ମାନେ ସମୟ ହେଉନି ମାନେ ସମୟ ହେଉଛି ହେଲେ କିନ୍ତୁ। ଯାହାହେଲେ ଗୋଟେ ଅସୁବିଧା ପଡି ଯାଉଛି ଯେହତୁ ଆମେ ଯାଇପାରୁନୁ। କିନ୍ତୁ ଏଇ ଥର ଭାଵିଚୁ ଯିବୁ ଯେମିତି ହେଲେ ବି ଚେଷ୍ଟା କରିକି ତାଙ୍କ - ମାନେ ଭାଇଙ୍କ ଦେହ ହୁଁ ହୁଁ ଜର ବହୁତ ହେଲା। ତ ସେ ଯିଏ ମେନ୍ ମୁରବି ସିଏ ନ ଯାଇନପାରିଲା ଆମେ - ଉଁ ସ୍ତ୍ରୀ ଲୋକ ତ ଏକୁଟିଆ କୁଆଡେ ତ ଯାଇ ହବନି। ହଁ ଏଇଟା ପାଖ୍ ପାଖ ବାଟ ହେଲେ ହଁ କଣ ଯାଇହବ ଦୂର ବାଟ ହେଲେ ତ କଶମିନ୍ କାଳେ ଯାଇ ହେବନି ଆଉ କିନ୍ତୁ ମୋ ମୋର ମୋର ଦିଟା ପୁଅ ବଡ ପୁଅ ସିଏ ଏବେ କିନ୍ତୁ ପା ପାଠ ପଢାରେ ବହୁତ ୱଇକ ଅଛ ତ ତା ପାଇଁ ନେଇକି ବହୁତ ଟେନସନ ସେ ତାର ପାଠ ପଢା ମାନେ ଏ ମାନେ ଏତେ ମାତ୍ରାରେ ଏଇ ଦି ବର୍ଷ ହେଲାଣି ମାନେ ପାଠ ମାନେ ସେଠି ସେ ପଢ଼ୁନି କି ମନ ଦଉନି କିଛି ଦଉନି କିନ୍ତୁ ତା ପାଇଁ ବୋଲି ଆମେ ଚୟମ ଆଶ୍ରମ ଯିବୁ ବୋଲି ଭାବୁଥିଲେ କିନ୍ତୁ କଣ କରିବା ଅସୁବିଧା ଯେହେତୁ ଯାଇ ହ‌ଉନି ଆଉ।
ହୁଁ ହୁଁ ନାଇଁ ଆମର ଟିମ ମାନେ ମାନେ ଏଇଠି ମୋ ସାଙ୍ଗ ଏବେ ଏଇ ଜୁଲାଇ ସେସନରେ ଯିବେ ବୋଲି ତ ଦେଖିବା ମୁଁ ତ ଏଇଭଳି ଏମତି ଭଗବାନଙ୍କ ପାଖକୁ ଯିବାକୁ ଟିକେ ମନ କି ଯେ ଭଳି ଯିବି ଦେଖା ଭାବୁଛି। ହଉ ମାନେ କାରଣ ମୁଁ ଏତେ ଭଗବାନଙ୍କର ଆତ୍ମଜୀବନୀ ହିଁ ଜାଣିନି କାରଣ ମୁଁ-ଉ-ଉ-ଉ ମୁଁ ସବୁ ଗଡ୍ ଙ୍କ ଉପରେ ଵିଲିଭ୍ କ‌ରେ। ମୁଁ ସମସ୍ତ ମାନେ ଟିକେ ଇସ୍ୱର ମାନେ ପ୍ରିୟ।
ହଁ।
ଆଜ୍ଞା ତ ମାନେ ସମସ୍ତଙ୍କୁ କାରଣ ଭଗବାନ ନିଜେ କହିଛନ୍ତି କି ସକଳ ଦେହେ ନାରାୟଣ। ତ ସେଥିପାଇଁ ସମସ୍ତଙ୍କୁ ମୁଁ ରେସପେକଟ ଦିଏ ମାନେ ସବୁଗଡ଼ଙ୍କୁ ହି ମାନେ। ଆମୋର ମାନେ ଅ ଇଏ ନାହିଁ ଆଉ
ଠାକୁରଙ୍କୁ ବହୁତ ଭକ୍ତି କରନ୍ତି ଆଉ। ଆମ ଠାକୁର ବି କହିଛନ୍ତି ଯଦି ତମେ ଯଦି ଅଚ୍ୟୁତ ଭାବେ ତାଙ୍କୁ ଅନୁସରଣ କରିବ ସଦାଚାର ରହିବ ଭଗବାନ ତୁମକୁ ର ଉ-ଉ-ଉମ୍ ନିଶ୍ଚୟ କୃପା କରିବ।
ଆଜ୍ଞା।
ଆଉ ଏଇଟା ହିଁ ଆମେ କିନ୍ତୁ ସକାଳୁ ସକାଳୁ ଉଠିକି ଇଷ୍ଟବୃତି କରିବା ଟା ନିହାତି ଜରୁରୀ। ଇଷ୍ଟବତି କଲେ ଆମର ଯେକୌଣସି ବି ବିପଦ ଆପଦ ଯାହା ବି ଅ ଛି ସେ ସବୁ କଟିଯିବ। ଆଉ ଆପଣ ନେଇଛନ୍ତି ଇଷ୍ଟପତି ଟା ନି ନିହାତି କରନ୍ତୁ।
ଆଜ୍ଞା ଏବେ ଟ୍ରାଏ କରିବି କାରଣ ମୁଁ ଆଗରୁ ଯୋଉ ମୋ ଲାଇଫ ଷ୍ଟାଇଲ ରେ ମୁଁ କଣ କରେ କି ଫାଷ୍ଟ ଯେତେବେଳେ ଆକୁ ଆ ଆକ୍ଚୁଆଲି ଆମର ରାତି ତିନିଟାରୁ ଉଠିକି ମଙ୍ଗଳ ଆରତି ହୁଏ।
ହଁ।
ଭଗବାନ ନରସିଂମା ଅବ ନରସିଂହ ପ୍ରଭୁଙ୍କର ମଙ୍ଗଳା ଆଳତି‌। ଦେନ ଆମର ଇଏ ଭାଗବତ କଥାମ୍ ଏଇଟା ସବୁ ହୁଏ ତ ମାନେ ସେଠି ଏନଗେଜ ରହିଯାଏ। ତ ଏଥିପାଇଁ ଇଷ୍ଟପତି କରେନି।
ହଁ ଇଷ୍ଟପତି ଟା ତୁମେ ସକାଳୁ ଯେ ଉମ୍-ମ୍-ମ୍-ମ୍ ଯେ କେତେବେଳେ ବି ଉଠୁଛ ସକାଳ ଟାଇମ୍ ମାନେ ପାଞ୍ଚଟା ପୂର୍ବରୁ ଯେମିତି କରିବ ତମେ ନ ଗାଧଅ ନ ଦାନ୍ତଘସ ଗୋଡ଼ ହାତ ମୁହଁ ଧୋଇକି ତମର ଇଷ୍ଟବତି କରିିବ ତା ପର ତମ ସେଇଠୁ-ଉ-ଉ-ଉ ଯାହା ତମର ନିତ୍ୟକର୍ମ ଯାହା ଅଛି ସେ ସାରିକି ତମେ ଯାହା କରିବା କଥା କରିବ କିନ୍ତୁ ସାତଟା ପରେ କି ଛଅଟା ଟା ପରେ କଲେ ଏସବୁ ର କିଛି ମୂଲ୍ୟ ନାହିଁ।
ଆଜ୍ଞା ଆଜ୍ଞା ମୋ ବଡ ଭାଇ ସି ବି ସ୍ଵସ୍ତିକ ବାଲା ଅ ମାନେ ବଡ ମ ବଡ ଭାଇ ସିଏ କରନ୍ତି ସବୁବେଳେ ସିଏ-ଏ-ଏ-ଏ ମାନେ ଯାଆନ୍ତି ସେ କରନ୍ତନ୍ତି ମୁଁ ସତ୍ସଙ୍ଗ ଆଗରୁ ମାନେ ବହୁତ ଯାଉଥିଲି ଯେତେଳେ ମୋର କ୍ୟାରିଅର ଆରମ୍ଭ ହେଲା ମାନେ ଏ ଏକାଡେମିକ ସ୍କୁଲକୁ ସ୍କୁଂ ନାହିଁ ଯେବେଠୁ କଲେଜ କ୍ୟାରିଅର ଆରମ୍ଭ ହେଲେ ଆଉ ଏତେ ଅପରଚୁନିଟି ମିଳେନି କାରଣ ଗାଁକୁ ଗୋଟେ ଦିନ ଦୁଇ ଦିନ ଆସେ ଆମର କଣ ହୁଏ କି କ୍ୟାମ୍ପସ ରେ ଛଡା ଯାଏନି ଆଉ ଥିଲିକୁ ତ ସେଥିପାଇଁ ଆପର୍ଚୁନିଟୀ କେବେ ମିଳେନି।
ଆଚ୍ଛା।
ଆଜ୍ଞା।
ଆଉ ଏବେ ଆପଣଙ୍କ ଆଡେ ଖରା କେମିତି କଣ ହଉଛି?
ଏବେ ଆଜି ବହୁତ ଖରା ହଉଥିଲା ମାନେ ଖରା ଦିନ ଖରାହବ ଆଜ୍ଞା ଟେମପ ବହୁତ ଥିଲା ତାପରେ ଯାହା ହଉ ଭଗବାନଙ୍କ ଦ୍ଵାର ପୁଣି ମାନେ ଏବେ ଟିକେ ମେଘୁଆ ପାଗ ହେଇଛିି ଭଲ ଥଣ୍ଡା ପବନ ଟିକେ ନଈଆଡେ ବାଜୁଛି କିନ୍ତୁ ଘ ଗାଁ ଗରମ ହଉଛି।
ହଁ ଗାଁ ହଁ ଆଜି ତ ପ୍ରବଳ ବହୁତ ଗରମ କମ ହଉଥିଲା ତ ଯାହୋଉ ବର୍ଷା ଟିକେ ମାନେ ହେଲାରୁ ଟିକେ ଥଣ୍ଡା ଲାଗୁଛି। ପତ କ
ଅହ ନାଇଁ ଆମ ଆଡେ ଏ ମାନେ ଆକାଶ ପୁରା ନୀଳ ଅ ମାନେ ପୁରା କ୍ଲିନ୍ ଅ କିନ୍ତୁ ଯହା ଆଉ ପବନ ଟିକେ ବାଜୁଛି ନଈଆଡେ କିନ୍ତୁ ଗାଁ ଭିତରେ ରହିହଉନି।
ଆଉ ଆଜ୍ଞା।
ଆଉ ଘରେ ସମସ୍ତେ ଭଲ ଅଛନ୍ତି। ହଁ ଆମ ଘରେ ବି ସମସ୍ତେ ମସ୍ତେ ଭଲ ଅଛନ୍ତି ଶାଶୁଶ୍ୱଶୁର ସ୍ୱାମୀପୁଅ ଭଣଜା ଭଣଜା ଆମ ଘରଇ ପାଠ ପଢନ୍ତି।
ଆଜ୍ଞା ଆପଣଙ୍କର ଜୁତିକା କଣ ହେବେ କି?
ହୁଁ ଭାଣିଜି
ଉହୋ ଆଜ୍ଞା ଆଜ୍ଞା।
ସେ ତମର କଣ ହେବେକି?
ନା ଯେଉ ମୋ ସାଙ୍ଗ ଟା ଆଇ ଯୋଉ ଏବେ ବିଧି ପନି ହେଇନଥିଲା କି ଆମ ଢେଙ୍କାନାଲରେ
ହ।
ଢେଙ୍କାନାଳ ଯଉ ବି
ହଉ ଏବେ ମୁଁ ରଖୁଛି ଆପଣଙ୍କ ସହିତ ପଛ କଲ କଥା ହେବି। ହଁ